ଆପ୍
ହାଲୋ।
ହାଲୋ।
ହ୍ୟାଲୋ। ହଁ ଭଏସ କ୍ଲିପ ଶୁଣାଯାଉଚି ତ? ହ୍ୟାଲୋ।
ପ୍ରୋବ୍ଲେମ ରହିବ। ସେ ଫାଷ୍ଟ ଏମତି ହଁ ଫାଷ୍ଟ ଏମତି ପ୍ରୋବ୍ଲେମ ରହୁଚି। ତାପରେ ଠିକ୍ ହେଇଯିବ।
ଆଚ୍ଛା ହଉ ଠିକ ଅଛି ତାହେଲେ। ଏବେ କଣ ବାହାରେ ଅଛନ୍ତି କି ଆପଣ?
ହଁ ମୁଁ ସେୟଁ ପରେ ଏଁ ଏଁ ଏଁ ଗୋଟେ ଭଲ ଜେଗାରେ ଥିବି। ଆପଣ କୁହନ୍ତୁ ଆପଣ କୋଉଠି ଅଛନ୍ତି?
ମୁଁ। ମୁଁ କଲେଜ ଯାଇଥିଲି। କଲେଜ ରୁ ଆସିକି ଟିକେ ରେଷ୍ଟ ନେଇକି ତାପରେ ମାନେ ଆପଣଙ୍କୁ କଲ କଲି ଏବେ ବାଲକୁନିରେ ଅ ଛି। ଘରେ ତ ନେଟୱାର୍କ ପ୍ରୋବ୍ଲେମ୍ ରହୁ ରହୁଚି ତ ମାନେ ଏଇ ସନ୍ଧ୍ୟାବେଳେ ଟିକେ ଆମର ଟିକେ ବେଶୀ ପ୍ରୋବ୍ଲେମ ରହୁଚି ତ ମୁଁ ଏବେ ଅଛି ଆଉ।
ଓ ହଁ ହଁ ତ ଆ ଆପଣ ମୋ ଭଏସ ଶୁଣି ପାରୁଥିବେ ଟିକେ ବ୍ୟା ଗ୍ରାଉଣ୍ଡ ନଏଜକୁୁ ଟିକେ ଇଗ୍ନୋର କରିବେ ମୁଁ ବୁଝିି କହନି କଣ କରିବି ଏଥିରେ
ଆଚ୍ଛା ହଁ ଏମତି ମାନେ ବାହାରେ ଥିଲେ ଟିକେ ଏଇ ପ୍ରୋବ୍ଲେମ ଟା ହୁଏ ବୁଝିପାରୁଚି।
ହଁ ଆଉ ଆ ମାନେ ଆ ଆପଣ କିଛି ଗ୍ରହଣ କରୁଛନ୍ତି ସ୍ନାସ୍ ନା କିଛି ଖାଇନାହାନ୍ତି।
ନାଇଁ ମୁଁ କଲେଜରେ ଆଜି ମାନେ ମୋର ତ କଲେଜ ଟିକେ ରହିଯାଉଛି ସକାଳୁ ମାନେ ଦଶଟା ବେଳୁ ରହିଯାଉଛି ଗୋଟେ ବେଳେ ମାନେ ଗୋ କେତେବେଳେ କ୍ଲାସ୍ ସରୁ ଛି କିନ୍ତୁ ଆସିଲା ବେଳେ ଟିକେ ଲେଟ୍ଇଯାଉଛି ତ ମୁଁ ଗୋଟେ ବେଳେ ଗୁପଚୁପ ଖାଇଥିଲ ଆଉ ଖାଇନି। ଖାଇ ନଥିଲି ତ ଏବେ ହିଁ ଟିକେ ଟାଇମ ପୂର୍ବ ପୂର୍ବରୁ ଭାତ ଖାଇଛି ଭାତ ଆଉ ପୋଟଳ ତରକାରୀ ଆଉ ଆଳୁଭଜା। ଭଜା ଡାଲି।
ଆଜ୍ଞା ବହୁତ ହିଁ ଭଲ ଆଉ ସୁସ
ଆଜ୍ଞା।
ଆପଣ କୁଆଡେ ବୁଲିବାର ପ୍ଲାନ ନାହିଁ ଆପଣଙ୍କର ଆଜି ସନ୍ଧ୍ୟା ବେଳେ?
ନାଇଁ କଲେଜ ରୁ ତ ଆସିଲି ଏବେ ତ ଆଉ ବୁଲାବୁଲିର ସେମିତି ପ୍ଲାନିଂ ନାହିଁ। ଆଉ କାଲି ତ ଅବଶ୍ୟ ସଣ୍ଡେ ଦେଖିବା କାଲି ଯଦି କିଛି ହବ ତାହେଲେ ମାନେ ପ୍ଲାନିଂ କରିବି ଏବେ ପାଇଁ ତ ମୁଁ ଘରେ ହିଁ ଅଛି ତ ମାନେ ଆମର କହିବାକୁ ଗଲେ ମାନେ ଏମିତି ବୁଲାବୁଲି ତ ମୁଁ ଯାଏନି ବହୁତ ବେଳେ ବେଳେ ଯାଏ ତ ଦେଖିବା କାଲି ଯଦି କଣ ପ୍ଲାନିଂ ହେଲା ନହେଲେ ଏବେ ତ ମୁଁ ଘରେ ହିଁ ଅଛି।
ହଁ ଆଉ ଆପଣଙ୍କ ଦିନ କେମିତି ଯାଇଛି ବହୁତ ଭଲ ଶୁଭମୟ? ନା କିଛି ଖରାପ ଅଘଟଣ ଘଟିଛି।
ନାଇଁ ସେମିତି କିଛି ନାଇଁ ତ କାଲି ଆଜି ସକାଳୁ ଉଠିଲି ତ ସକାଳୁ ଉଠିଲା ବେଳକୁ ସାତଟା ସାଢେ ସାତଟା ହେଇଗଲା ତାପରେ ମୋର ଗୋଟେ ସାଙ୍ଗଟେ ଅଛି ତ ମାନେ ଆମେ ସବୁ ମିଶିକି ହିଁ ଯାଉ ତ ସେ ଯଦି ଯିବନି ଆମେ କେହି ଆମର ଗୋଟେ ଗପଟ ହେଇ ଯାଇ ଯଦ ଗୁପରୁୁ କେହି ଜଣ ଜଣ ନଯାଆନ୍ତି ତାହେଲେ ଆମେ ଯାଉନା ତ ସେ ସାଙ୍ଗ ମାନେ କାଲି ଶୋଇଛି ଚାର୍‌ଟା ରାତିରେ ତ ତାକୁ ଉଠିବାକୁ ଲେଟ ହେଇଛି ଆମର ଦଶ ଶଟା ବେଳେ କଲେଜ ତ ମୋତେ ମତେ କଲେଜ କୁ ଯିବାକୁ ପାଖାପାଖି କୋଡିଏ ପଚିଶ ମିନିଟ୍ ହିଁ ଲାଗେ ମାନେ କେବଳ ଯିବାକୁ ମୁଁ ମୋର ପୁରା ସକ୍ ସକାଳୁ ହିଁ ଉଠି ଯାଇଛି ଯେମିତି ଉଠିବା କଥା କିନ୍ତୁ ସେ ସାଙ୍ଗ ସେ ଉଠିନି ତ ତାକୁ ତାକୁ ମୁଁ ଫୋନ କରି କରି ମାନେ ନଅଟା ପନ୍ଦର ପାଖାପାଖି ହେଲାଣି ତ ମୁଁ ଭାବିଲି ଫାଇନାଲ୍ କଲି ସେ ତ ଆଉ ଉଠୁିନି ଆଉ ମୁଁ ଯିବନି କଲେଜ ତ ତାପରେ କଣ ହେଲାନା ସେ ନଅ ଟା ପନ୍ଦରରେ କଲ୍ ବ୍ୟାକ୍ କରିକି କହୁଛି ନାଇଁ କଲେ ଯିବା ତ ଏମିତି ହେଇକି ଟିକେ ମାନେ ସବୁ ଠିକ୍ ଠାକ ଚାଲିଥିଲା ମୁଁ ସାତରାରୁ ଉଠିଛି କିନ୍ତୁ ତାରି ପାଇଁ ହିଁ ମାନେ କଲେଜ ଯିବି ଯିବିନି ଯିବି ଯିବିନି ମୋର ଲେଟ୍ ହେଇଗଲା। ତାପରେ କଣନା ନଅଟା ପନ୍ଦରରୁ ପୁରା ତରତର ତରତର ହେଇକି କି ମୁଁ ଜମା ହିଁ ବାହାର ନଥିଲି ଉଠିକି ତାପରେ ଉୁଁ ସବୁ କାମ ସାରିକି ତାପରେ କଲେଜ ଗଲି ଆଉ କଲେଜ ମୁଁ ସବୁବେଳେ ବସ ରେ ଯାଏ କିନ୍ତୁ ମାନେ ବସ ମିଳିଲାନି ତ ଅଟୋରେ ଯିବାକୁ ପଡିଲା ତାପରେ କଲେଜ ରେ ଯେମତି ନର୍ମାଲ ଦଶଟା ରୁ ଗୋଟେ କ୍ଲାସ ସାରିବାର କଥା ସାରିଦେଲି ତାପରେ କନା ଆମର ଆକଚୁଆଲି ମାନେ କଲେଜ ସରିଗଲେ ବି ଆମେ ଟିକେ ମାନେ ମିଶିକି ଉଁ ମାନେ ଏମତି ବସିକି ଏମିତି ମଜା କରୁ ତାପରେ ଉନ ଖେଳୁ ଏଇ ଏହି ଭଳିଆ ଆମର ଚାଲିଥାଏ ମାନେ କଲେଜ ଛୁଟି ହେଲେ ବି ଆମେ ଟିକେ ରହୁ ଦି ଘଣ୍ଟେ ଦି ଘଣ୍ଟା ଅଢେ ଘଣ୍ଟା ରହୁ। ତ ଆମର କିନ୍ତୁ ଆଲାଉ ନାହିଁ ଏବେ ଟିକେ କଲେଜରେ ଆମର ଟିକେ ଏମତି ଗଣ୍ଡଗୋଳ ଟାଇପର ଟିକେ ହେଇଛି ତ ସେଟା ପାଇଁ ଆମର ଆଲଉ କରନ୍ତିନି ତ ଆମର ସାଇନ୍ସ ଯେହେତୁ ଆମର ସାଇନ୍ସ୍ ବ୍ଲକ ଆମେ କଁ କରୁନା ଟିଚର ମାନଙ୍କୁ ଲୁଚିକି ଆର୍ଟସ ବ୍ଲକରେ ଯାଇକି ଆର୍ଟସ୍ ବ୍ଲକ ଟା ବହୁତ ବଡ ଟା ତ ସେଇଠି ଯାଇକି ବସୁ। ତ କଣ ହେଲା ନା ଗୋଟେ ଟିଚର ମାନେ ସିଏ ବୋଧେ ଦେଖିଦେଲେ ନା କଣ ହଁ ମାନେ ମୁଁ ହିଁ ନଥିଲି, ଜଣେ ହିଁ ଆସିକି ମତେ ପୁରା ଜୋରେ ଆମେ ବହୁତ ପିଲା ଥିଲୁ, ଜଣେ ଆସିକି ପୁରା ଜୋରେ ଚିଲେଇକି କହିଲେ -ସେଇ ସାର ଜଣକ ଆସୁଛନ୍ତି ବୋଲି ମୁଁ ଆଉ ମାନେ, ଏବେ କଲେଜ ଠିକ ସେ ଖୋଲିଲିନି ଏବେ ନୂଆ ନୂଆ ହିଁ ଓ ଉପନ ହୋଇଛି ତ ଏବେ ଆଡମିସନର ଚାଲିଛି ବେଶୀ ସେ କଲେଜ ଟା ବହୁତ ବଡ଼ ଦ ଆର୍ଟସ୍ ବ୍ଲକ୍ ଆକ୍ଚୁଲୀ, ତ ମୁଁ ମୋର ପୁରା ଅଲଗା ମାନେ ମୁଁ ପୁରା ଅଲଗା ପଳେଇଛି ଆଉ ମୋର ବାକି ସବୁ ସାଙ୍ଗ ମାନ ଥିଲେ ତାପରେ ଏମତି ବହୁତ ଟାଇମ ପରେ ଆସିଲୁ, ମାନେ ମାନେ ଏମତି ଉନ ଖେଳିଲୁ ବହୁତ ମଜା କଲୁ ତାପରେ ମାନେ ତାପରେ କଲେଜ ରୁ ପୁଣି ଆସିଲେ ଆସିକି ଏବେ ଖାଇକି ଟି ଟିକେ ରେଷ୍ଟ ନେଲି ତାପରେ ମଝିରେ ଆମେ ଟିକେ ଗୁପଚୁପ୍ ଖାଇବାକୁ ପଳେଇଥିଲୁ, ଏମିତି ଆଉ
ହଁ ବହୁତ ହିଁ ଭଲ ଆଉ ବହୁତି ହିଁ ଶୁଭମୟ ଦିନ ଆପଣ ଯାହା ଲାଗୁଛି କିନ୍ତୁ ନ୍ତୁ ଆପଣ କ୍ଲାସ କରୁଛନ୍ତି ନା କ୍ଲାସ କିଛି କରୁନାହାନ୍ତି
ନାଇଁ କ୍ଲାସ କରିଛି, କ୍ଲାସ ଆଚୁଲି ମାନେ ଏମତି କ୍ଲାସ ନ କରିବାର ମାନେ ଲାଷ୍ଟ କ୍ଲାସଟା ଆକ୍ଚୁଲି ଆମର ଜଣେ ମ୍ୟାମ ନିଅନ୍ତି, ତାଙ୍କ କ୍ଲାସ ଜ ଜମା ବି କରିବାକୁ ଭଲ ଲାଗେନି। ମାନେ ପୂର୍ବ ସେମିଷ୍ଟାର ଯୋଉ ମାନେ କ୍ଲାସ କରିଛି ଏତିକି ନ କରିବା ସହିତ ସମାନ କହିବାକୁ ଗଲେ, ମାନେ ଜମା ହିଁ କରେନି କିନ୍ତୁ ଏବେ ଷ୍ଟାଟିଙ୍ଗ୍ ରୁ କିଛି ଦିନ ହେବ, ମାନେ ଏଇ ଗୋଟେ ସପ୍ତାହ ହେବ ମୁଁ ଯାଇଛି ତ ବହୁତ ସାରା ଅଧା ପିଲା କରିବେନି, କରିବେନି, କରିବେ କରିବେନି, ସେ ଥିଲେ କିନ୍ତୁ ମୁଁ ଆମେ ଭାବ ଭାବିଲୁ ଏହା କି ଯେ -ଯଦି ମାନେ ମୁଁ ଗୋଟେ ଥର ବଙ୍କ ମାରିବା ଆରମ୍ଭ କରିବି ତାହେଲେ ସେଇଟା ଗୋଟେ ଅଭ୍ୟାସ ହେଇଯିବ, ଯେ ତାଙ୍କର ହଁ ତ ଯୋଉଟା କି ମୁଁ ସେ ସେକେଣ୍ଡ ସେମିଷ୍ଟାର ରେ ବହୁତ ହଇରାଣ ହେଇଛି, ଇଆ ପୂର୍ବ ସେମିଷ୍ଟ ତରେ ମାନେ ଗୋଟେ ଥର ବନ୍ଦ କଲି, ତାପରେ ମତେ କ୍ଲାସ ହିଁ ଆସିବାକୁ ଇଛାହେଲାନି। ମାନେ ମୁଁ ଡେଲି ଡେଲି ଯଦି ଆଟେଣ୍ଡନାଶ ଟା ଦେଖିଥାନ୍ତେ ଘରେ ଏମିତି କୋଉ ଗୋଟେ ସିଙ୍ଗଲ ଡେବି ବନ୍ଦ ନାହିଁ, ସବୁଦିନ ଦିନ କଲେଜ ଯାଇଛି କିନ୍ତୁ ଦଶଟାରୁ ପାଞ୍ଚ ଟା ହିଁ ସାରିଦେବି କଲେଜରେ ବୁଲିକି, ସେ କ୍ୟାମ୍ପସ ରେ ଖେଳିକି ଏମିତି ହିଁ ମୋର ଦିନ ସରିଯାଇଛି, ତ ଅ ସେଇଥିପାଇଁ ହଁ ତାପରେ ବୁଲାବୁଲି ବି ତା ଭିତରେ ବହୁତ ହେଇଛି। ତ ସେଥିପାଇଁ ମାନେ ଆଉ ଭାବିଲି କି, ଯେ ଯଦି ଏବେ ଷ୍ଟାର୍ଟିଙ୍ଗ ରୁ ହିଁ ଏବେ କିଛି ଦିନ ହେଇଛି ମାତ୍ର, ତ ଆଉ କିଛି ଦିନ ଯାଉ ଭଲରେ କ୍ଲାସ କରିବା ଦେଖିବା ତାପରେ କଣ ହଉଛି, ତାପରେ ଆକ୍ଚୁଲି ଆମର ଗୋଟେ, ଏ ଆମର ଏବେ ଯୋଉ ବ୍ରାଞ୍ଚରେ ଆମର ଆକଚୁଆଲି ପ୍ୟାରେଣ୍ଟ ଟିଚର ମିଟିଙ୍ଗ ହୁଏ, ତ ସବୁର ସେମିଷ୍ଟାରରେ ଆମର ମାନେ ଉ ଆମର ପ୍ୟାରେଣ୍ଟ ଟିଚରସ ମିଟିଙ୍ଗ ଟା ହୁଏ, ଇଆ ପୂର୍ବଥର ସେକେଣ୍ଡ ସେମିଷ୍ଟାର ଥିଲା। ଥିଲା ବୋଲି ହେଲାନି କିନ୍ତୁ ଅଡ଼ ସେମିଷ୍ଟାର ଏବେ ଆମର ଅଡ଼ ସେମିଷ୍ଟାର ଥାର୍ଡ଼ ସେମିଷ୍ଟାର ତ ସେଇ ଏକଜାମ ଏଣ୍ଡ ବେଳକୁ ଆମରର ମାନେ ପ୍ୟାରେଣ୍ଟସ ଟିଚର୍ସ ମିଟିଙ୍ଗ ହେବ, ତ ଯଦି ଏମାନେ ସି - ସେ ପୁରା ଡାଇରେକ୍ଟ ଘରେ ହିଁ ଫୋନ କରିଦିଅନ୍ତି, ସେମାନେବି ଏମିତି ନମ୍ବରରୁ କଲ୍ କରିବେ, ତମେ ସେ ନମ୍ବର ବ୍ଲକ୍ ବି ମାରିପାରିବନି, ଭେରାଇଟ ନମ୍ବରରୁ କଲ କରିବେ ତ ସେଇଆ ହଉଛି ଅସୁବିଧା, ଯଦି ଇ ମାନେ ତ ଆମେ ମୁଁ ଏଇଟା ଭାବିଛି ଆଟଲିଷ୍ଟ ଅଡ଼ ସେମିଷ୍ଟାର ଗୁଡ଼ା ପାଠ ପଠି ଯେବେ ବି ଯେମିତି ଟିଚର ମାନେ କହିବେନି କି, ଯେ- ଇଏ ପିଲା ପଢୁନି।
ବହୁତ ହିଁ ଭଲ ଚିନ୍ତାଧାରା ଆପଣଙ୍କର, ଆପଣ କଲେଜ ବନ୍ଦ ନକରି କ୍ଲାସ ଯାଉଛନ୍ତି।
ଆଉ ଆ, ଏମିତି ଆ ଆପଣ କ୍ଲାସ କରିବେ, ନହେଲେ ଆପଣଙ୍କର ଗୋଟେ ଅଭ୍ୟାସ ହେଇଯିବ ଯେ ମୁଁ ନ୍ୟୁଟନ ଷ୍ଟାର ନ ଭଳିଆ ଅଭ୍ୟାସ ହେଇଯିବ ଆପଣଙ୍କର, ଯଦି ଯିବେ ପୁରା ସବୁଦିନ ନହେଲେ ଯଦି ନଯିବେ, ହଁ ଆପଣ ଆ ଯାଇପାରନ୍ତି କ୍ଲାସ୍ ଯାଇପାରନ୍ତି, ଆପଣ ଆ ଖେଳକୁଦ ପଛରେ କରିଦେବେ କିନ୍ତୁ କ୍ଲାସ ତ ଯିବା ଇମ୍ପୋର୍ଟାଣ୍ଟ ଟିକେ ରହୁଛି। ଆଉ ଆପଣ କଣ ଗୋଟେ ବିଚିତ୍ର ଟପିକ ନେଇଛନ୍ତି ଟେଲିକୋମୁନିକେସନ। ଆପଣଙ୍କର କହୁଥିଲେ ଆପଣ ହଁ ହଁ ତ ଟିକେ ସେଇଟା ନୂଆ ନୂଆ ଲାଗୁଛି ମତେ କିନ୍ତୁ ବୋଧେ ଆପଣ ଜାଣିଥିବେ ସେଇଟା କେମିତି କଣ ବାର୍ତ୍ତା ଆପଣ ଆ ଭବିଷ୍ୟତରେ ସେଇଟାକୁ ନେଇକି କିଛି କରିବେ
ହଁ ନିଶ୍ଚିତ।
ହଁ ତ ଆପଣଙ୍କ ମାନେ ସାଲାରୀ କେମିତି ରହୁଛି? ମାନେ ଠିକଠାକ ସାଲାରୀ ରୁହେ ନା ପରା ଆପଣ କେମିତି କଣ ମାନେ ଗୋଟେ ଇଞ୍ଜିନିୟର ଭଳିଆ ସାଲେରୀ ପାଇବେ ଆପଣ
ମାନେ ଏଇଟା କଣ ନା ଏଇଟା ସେମିତି କି ଆମର ୟେ ଚାରି ବର୍ଷର ଟୋଟାଲ ଉପରେ ପାଞ୍ଚବର୍ଷର କୋର୍ସ ତ ଚାରି ବର୍ଷ ଆମର ପିଜି ମାନେ ଚାରି ବର୍ଷ ୟୁଜି ଥାଏ ମାନେ ଆଉ ଗୋଟେ ବର୍ଷ ଏକ୍ସଟ୍ରା ଯୋଉଁଟା ରହେ ସେଇଟାରେ ପିଜି କମ୍ପ୍ଲିଟ୍ କରନ୍ତି ତ ଏଇଟା କଣ କି ଆମର ବହୁତ ସାରା ଇଣ୍ଟରନସିପ ହୁଏ। ଆଉ ଯାହାବି ସେମିଷ୍ଟାର ରେ ସବୁ ମାର୍କ ଆସେ ସେ ସବୁକୁ ନେଇକି ଟୋଟାଲ ଉପରେ ଆମର ଲାଷ୍ଟକୁୁ ସେଇ ହିସାବରେ ତମର ପ୍ଲେସମେଣ୍ଟ ବି ମିଳେ। ତ ଆମର କଣ ନା ଚାରି ବର୍ଷ ରୁହିଁ ପ୍ଲେସମେଣ୍ଟ ଆମେ ମାନେ ମିଳିବା ଆରମ୍ଭ ହେଇଯାଏ। ତ ଏମିତି ବହୁତ ସାରା ଇଣ୍ଟରନସିପ କରନ୍ତି। ଥୀବିକା ଢେବଟା ମିଳନ୍ତି। ଏଇ ସବୁ ଦେଖନ୍ତି ଯେ ତମେ ଏତିକି ବର୍ଷ ଭିତରେ କଣ କଣ କରିଛ। କେତିକି କୋଉଁଥିର ସାର୍ଟିଫିକେଟ ମିଳିଛି କଣ ଏଇ ସବୁ ରୁ ଦେଖିକି ତା ତା ପରେ କଣ ନା ଯୋଉଁ ଆମର ଯୋଉଁ ହୁଏ ବହୁତ ସାରା କମ୍ପାନୀରୁୁ ଆସେ ଆମର ପ୍ଲେସମେଣ୍ଟ ପାଇଁ ମାନେ ଫୋର ଇଅର ପାଖାପାଖି ବେଳକୁ ବହୁତ ସାରା କମ୍ପାନୀରୁ ଆସେ ତ ତମକୁ ସେଇ ହିସାବରେ ତମେ ସବୁ ଆଟେମେଟ କରିବ ତ ତାପରେ ତମର ସ୍କିଲ୍ ଦେଖିକି ତାପରେ ତମେ ଯାହାବି ତମ ର ଏଇ ମାର୍କ ମାର୍କ ସବୁ ତାପରେ ତମେ କେତେ ସେମିଷ୍ଟାର ସେମିନାର ସବୁ ଆଟେଣ୍ଡ କରିଥିବ ସବୁ ଟୋଟାଲ ତମର ସେଇ ହିସାବରେ ଦେଖିକି ତମକୁ ମିଳେ ତ ତମ ଟୋଟାଲ ଉପରେ ଦେଖ ଠିକେ ସେଇ ହିସାବରେ ମିଳେ ଆଉ
ହଁ ଆପଣଙ୍କୁ ମାନେ ଏଥିରେ କିଛି କମ୍ପ୍ୟୁଟର କୋର୍ସ କରିବାର ଅଛି ନା କମ୍ପ୍ୟୁଟର କୋର୍ସ କିଛି କରନ୍ତିନି ଆପଣ ଆପଣ କିଛି କରିନ୍ତି ସେମିତି କମ୍ପ୍ୟୁଟର କୋର୍ସ
କୋର୍ସ ତ ମୁଁ ଫାଷ୍ଟ ଇୟର ମାନେ ମୁଁ ସାରି ଦେଇଛି। ତ ପି ପିଜି ଡିସିଏ ଟା ଟା ସାରି ଦେଇଛି ତାପରେ ଏବେ ବି ଯାହା ସବୁ ଅଛି। ଅଛି ଆମର କମ୍ପ୍ୟୁଟରରେ ହିଁ କଲେଜ ରେ ହିଁ ହେଇଯାଉଛି ତ ସେଇଟା ଏକ୍ଟ୍ରା କମ୍ପ୍ୟୁଟର ପାଇଁ ବି ଆମର ପ୍ରପର ଗୋଟେ ସବଜେକ୍ଟ ରହୁଛି ତ ସେଇଥିରେ ଯାହା ହେଇଯାଉଛି ଆଉ
ଆପଣ ପି ଜି ଡିସିଏ ସାରିଦେଇଛନ୍ତି।
ଆଜ୍ଞା ହଁ।
ଆଉ ହଁ ଆଉ ଉ କିଛି
ନା ନା ଆଉ ମାନେ ମେନ୍ ହଉଛି ଟାଇମ ହେଲାନି କଣ କି ମାନେ ମୁଁ କରିଥିଲି। ତାପରେ କଲେଜ ଟା ଯୋଉଁ ରହିଗଲା। ତାପରେ ଆଉ ଆଉ ମାନେ ଆଉ ପୁରା କଲେଜ ପୁରା ହିଁ ରହିଯାଉଥିଲା। ସକାଳୁ ପୁରା ହିଁ ଆରମ୍ଭ ହେଇକି ଚାରିଟା ପାଞ୍ଚ ମାନ ପାଞ୍ଚଟା ବେଳେ ସରିଥିଲା ଘରକୁ ଆସିଲା ବେଳେ ଛଅଟା ସାଢେ ଛଟା ହେଇଯାଏ। ତାପରେ ଆଉ ମାନେ କରିହଲାନି ବୋଲି ବା ମୁଁ କରି ହଉଁ ଆମେ ପରେ କଥା ହବା।
ହଁ ସମୟ ସମାପ୍ତ ହେଇଯାଇଛି।
ହଁ ହଁ।